ଉଁ।
ନମସ୍କାର।
ପ୍ରଣାମ୍।
ଆଉ ତମେ କଣ ଖାଇଚ ଆଜି?
ଆଜି ଯାଇଥିଲି ତହସିଲି।
ତମେ କଣ ଖାଇଚ ଆଜି?
ଆଜି ଚୁଡ଼ା, ଛତୁଆ, କଦଳୀ
ଓ ତୁମେ ତାହେଲେ ବହୁତ ପୋଷକ ଥିବା ଖାଦ୍ୟ ଖାଉଚ।
ହଁ।
ଶ୍ଵେତସାର ଜାତୀୟ ଖାଦ୍ୟ ଖାଇଲେ ଆମକୁ କଣ କଣ ମାନେ ଉପକାରିତା ମିଳିଥାଏ?
ଶ୍ଵେତସାରା ଖାଦ୍ୟ ଖାଇଲେ ମୁଁ ପଞ୍ଚମରେ ପଢିଥିଲି ଆଉ ମନେ ନାହିଁ।
ଶ୍ଵେତସାର ଖାଦ୍ୟ ଖାଇଲେ ଆମ ଦେହର କାର୍ଯ୍ୟ କରିବାର ଶକ୍ତି ଆମକୁ ଅଧିକ ମାତ୍ରାରେ ମିଳିଥାଏ।
ସବୁ ଜାତୀୟ ଖାଦ୍ୟ ତ ଖାଇଲେ ଶକ୍ତି ମିଳେ ଆଉ ଶ୍ଵେତସାର ଖାଇଲେ କଣ ଏକ୍ସଟ୍ରା ମିଳେ?
ଜାତୀୟ ଯେମିତି କି ଭାତ ଚୁଡ଼ା, ମୁଢି ଏ ଯୋଉ ଯୋଉରା ପାଟିକୁ ଆମର ଟିକେ ମିଠା ଲାଗେ ଏ ଯୋଉ ଖାଦ୍ୟକୁ ସେଇଟା ଶ୍ଵେ ଟିକେ କଣ କହିଲ?
ଡାଲି ଜାତୀୟ ଖାଦ୍ୟରେ କଉ କଉ ସାର ଥାଏ?
ସେଠି ଡାଲି ଜାତୀୟ ଖାଦ୍ୟରେ ପୁଷ୍ଟିସାର ଜାତୀୟ ଆ ଥାଏ। ସେଟା ଯାଇକି ଆମର ସଜର ନା ଡାଲିରେ ବି ଡାଲି ଜାତୀୟ ଖାଦ୍ୟରେ ପୁଷ୍ଟିସାର ଥାଏ ତମେ ଜାଣିଚ କି ନାହିଁ ମୁଁ ଜାଣିନି କିନ୍ତୁ ଡାଲି ଜାତୀୟ ଖାଦ୍ୟରେ ପୁଷ୍ଟି ସାର ଥାଏ। କ୍ଷୀର ଏକ ଏମିତି ଇଏ ଯେମଥିରେ କି ସବୁ ସାର ପ୍ରାୟ ମିଶିକି ଥାଏ। ଆଉ ତମେ ତହସିଲ ଆଜି କାହିଁକି ଯାଇଥିଲ? ହଁ ସବୁ ଥାଏ କିଖରେ ଆଉ ତମେ ଆଜି ତହସିଲି କାହିଁକି ଯାଇ
ତଥିଲୁ ସାଙ୍ଗର ଗୋଟେ
ତ
ବର୍ଷକର ରୋଜଗାରର ସାର୍ଟିଫିକେଟ୍ ଗୋଟେ ଆପ୍ଲାଏ କରିଥିଲେ ତ ସେଟା ଯାଇଥିଲି ତ ସେ ସାରଙ୍କ ସହିତ କଥା ହେଇକି ତାକୁ ଆଣଦେବ
ଓହୋ ଆଉ ଆଜି ଗାଧୁଆଳେ କଣ ଖାଇବ?
ମାଦ ରନ୍ଧା ହେଇଥିଲା ଯା ଖାଇବି ଆଉ
ତଥାପି ତୁମର ଅନୁମାନ କଣ ତମ ମା ଆଜି କଣ ରନ୍ଧିଥିବେ
ଆଜି ନିଜା ସାଧା
ସାଧା ବି ଆ -ମାନେ କୋଉ ପ୍ରକାର ବିଭିନ୍ନ ପ୍ରକାର ଖାଇବା ଅଛି ଯେମିତି ଭାତ କି ରୁଟି କି ଡାଲି କି ଭଜା କଣ ତମକୁ ମାନେ ଲାଗୁଛନ୍ତି ତମ ମା
ତା କରିରି ଶାଗଭଜା ବଢି କାକୁଡ଼ି ଟମାଟର ବିଲାତି
କୋଉ କୋଉ ଖେଳ ଖେଳିବାକୁ ଭଲ ପାଉ
ମୁଁ ହକି କ୍ରିକେଟ ଫୁଟବଲ ଚେସ୍ କ୍ୟାରମ୍
ହ ତମେ କୋଉଟାରେ ତୁମର ମାନେ ଅଧିକ ସବୁଠାରୁ ମାନେ ଦେଇପାରିବ କୋଉ ଖେଳଟା ମାନେ ସବୁଠାରୁ ଭଲ କି କ୍ରିକେଟ ନା ହକି ନା କୋଉଥିରେ
ସବୁଥିରେ
ମାନେ ତଥାପି ମାନେ କୋଉ ଗୋ ଖେଳର ନାଁ ତ ଥିବ ଟିକେ ଭଲ ମାନେ ସବୁଠାରୁ କରୁଥିବ
ଆ ଛା ସେ କଣ କଦରେ ତ କରିବି ମୁଁ ବୁଧିନ ବି ତେ ଯାନ ମୁଁ ଯଙ୍ଗ ବୁିନ ଯାଥବର ହା ଲୋ
ହଁ ତମେ ଏ ଯୋଉ ଗୋଟେ ଖେଳର ନା ତ କହିପାରିବ ଯୋଉଟା ଭଲ କ୍ରିକେଟ ଜାଣିଛ ନା କ୍ରିକେଟ ମ ଭଲ କ୍ରିକେଟ ତମେ ଭଲ ବୋଲିଂ କର ନା ଭଲ ବ୍ୟାଟିଂ କର
ଯାଉଛି ମୁଁ ଆ ଏଇି ତେ ତମେ କେହି ଯାଉଛ ତମେ ତମ କାମରେ
ଜାଣିଛ କି ନାଇଁ ତମେ କ୍ରିକେଟ ହେଉଛି ଏକ ଆମର ମାନେ ଭାରତର ବହୁତ ତ ମାନେ ପ୍ରସିଦ୍ଧ ଖେଳ ଯୋଉଟାକୁ କ୍ରିକେଟ ରୁ ଖେଳିବାକୁ ହେଲେ ଆମେ ପ୍ରଥମେ ଆଇ ପିଏଲରେ ମାନେ
ଆଜି କଣ କି
ଖେଳ ଖେଳୁଛନ୍ତି ଏବଂ ଆଇ ପିଏଲ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଉ ଭଲ ପ୍ରଦର୍ଶନ କରିବାକୁ ପଡିବ
ହଁ ଓଡ଼ିଶା ସରକାର ତ ସବୁ ଖେଳରେ ଭଲ ମାନେ ଉତ୍ସାହ କରୁଛନ୍ତି ଉତ୍ସାହରେ ଆସିିକି ମଧ୍ୟ ବଢଉଛନ୍ତି
ଆଉ ହକି ଖେଳର ନିୟମ ତମେ ଜାଣିଛ ନା
ହକି ଖେଳରେ ଆମର ରହୁଛି ଏଗାରଟି ଦଳ ଖେଳାଳି ଖେଳିବେ ଯୋଉ ଦଳ ଉ ପଛ ଖେଳ ରହିବେ ଚାରିଜଣ ମାଝି ଦଳ ରହିବେ ମଝିରେ କିଛି ପିଲା ରହିବେ ଏ ତିନି ଜଣ ଆଗରେ ଖେଳିବେ ଚାରିଜଣ
ଆଞେ
ଆଗରେ ଚାରି ପଛରେ ଚାରି ମଝି
ତମେ ଜାଣିଛ ଆମ ଓଡିଶାର ଏୁଡିଶାର କି ଯା ପ୍ରଶ୍ନ ଏୁଶାର ଓଡିଶାର କି ପାଇଁ ହଁ ସୁନ୍ଦରଗଡ ଆମର ଆଉ ସୁନ୍ଦରଗଡ ରେ କଣ କଣ ଅଛି?
କି
ହଁ ସୁନ୍ଦରଗଡ଼ ରେ କଣ କଣ ଅଛି ତମେ ଦେଖିବାକୁ ମାନେ ଭଲ ଲାଗିବ ସେଠି ଛାଡି ଯାଇଛେ।
କେ ଆମର ହାତୀ ଅଭୟାରଣ୍ୟ ଅଛି।
ହଉ। ନା ନା ତମେ ଭୁଲ ଜାଣିଛ ସୁନ୍ଦରଗଡରେ ହାତୀ ଅଭୟାରଣ୍ୟ ନାହିଁ। ସୁନ୍ଦରଗଡରେ ଆମର ଦେଖିବାକୁ ହନୁମାନ ବାଟିକା।
ମୁଁ ଯାଇନି ସେ ଆଡେ।
ସେଟା ସୁନ୍ଦରବନ। ଏଟା ସୁନ୍ଦର ଗଡ କଥା ଆମେ କଥାବାର୍ତ୍ତା ହେଉଛନ୍ତି। ଆଁ ସୁନ୍ଦରବନରେ ବାଘ ହଁ ସୁନ୍ଦରବନରେ ଯୋଉଟା ଆମର ତ୍ରିକୋଣ ଭୂମି ଯୋଉ ଗଙ୍ଗା ବ୍ରହ୍ମପୁତ୍ର ନଦୀର ଯୋଉ ଆମର ପଶ୍ଚିମବଙ୍ଗ ସେଠି ଆମର ଯୋଉ ହଁ ସେଠି ଯୋଉ ଆମର ତ୍ରିକୋଣ ଭୂମି ସୃଷ୍ଟି ହେଇଛି। ସେଠି ଆମର ବାଘ ଗବଇ ବେଙ୍ଗଲ କିନ୍ତୁ ବାଘଟା ମାନେ ବହୁତ ଦେଖା ହଉଥିଲା। ହେନ୍ତାଳ ବନ ସେଠି ବିଭିନ୍ନ ପ୍ରକାର ଗଛ ମାନେ ଅ ମାନେ ଯୋଉଟା ମିଳୁ ବହୁତ ପ୍ରକାର ଗଛ ମିଳେ।
ଆଁ ଔଷଧୀୟ ଗଛ ମଧ୍ୟ ସେଠି ମିଳେ।
ହଁ ଆ ମୁଁ ପଚାରିଲି ତମକୁ ସୁନ୍ଦର ଗଡ। ସୁନ୍ଦରଗଡରେ ଆମର ଅଛି ହନୁମାନ ବା ଯାଇନା ତମେ ସୁ ସୁନ୍ଦର
କୁଆଡେ ଆମର ପଇସା ନାହିଁ ତା ବାପା ନଉନାହାନ୍ତି ଆଉ ତମର ପଇସା ଅଛି ତୁମେ ଯିବେ ଆମର ବାପା ପଇସା ଦଉନାହାନ୍ତି ଆଉ ଗରିବ ଲୋକ।
ନା ସେମିତି ନାଇଁ ମୁଁ ବି ଯାଇନି ମୁଁ ମୁଁ ଖାଲି ଶୁଣିଛି ସୁନ୍ଦରଗଡ ରେ ଶୁଣ ଯେ ଆ
କଣ ଅଧର ରାଜ୍ୟ ତମେ ବୁଲିକି ଆସିଛ। ଆମେ ସାଧାରଣ ଏଇ ଓଡିଶାରେ ହିଁ ସ୍ଥଗିତ ରହିବୁ। ଓଡିଶା ଟା କହିଲେ ହବନି ଆମ ଜିଲ୍ଲା ଯାଜପୁରରେ ରହିଗଲି।
ଆମେ ସୁନ୍ଦରଗଡରେ ଦେଖିବାକୁ ପାଇବା ଏ ଯୋଉ ହନୁମାନ ବାଟିକା ବେଦବାସରେ ଆମର ଯୋଉ ତ ଆମ ଘର ପାଖରେ ଯୋଉ ବ୍ରାହ୍ମଣୀ ନଇ ଯାଇଛି ଯୋଉ ସୃଷ୍ଟି ହେଇଛି ସେଠି ବାସ ଶଙ୍ଖ ଆଉ କୋଇଲା ନାମକ ଦୁଇଟି ନଦୀ ମିଶିକି ଆମର ବ୍ରାହ୍ମଣୀ ମାନେ ତିଆରି ହେଇଛି ହଁ ସେଇଟା ଆମେ ଦେଖି
ତମର ଘମିର ହେଇଛି? ଦ
ନା ଗରମରେ ହଁ ଗରମ ଜୋରସୋରରେ ହଉଛିି ଘମିରେ ହେଇଯାଇପରେ କିଛି କହିହବନି।
ଘମିର ହବା ପାଇଁ ପକାନ୍ତୁ ରମ୍ବରତ୍ନ ପାଉଡର।
ନା ସେମିତି ସେଇଗୁରା ଭୁଲ କଥା ତମେ ମାନେ ଖରାକୁ ନ ବାହାରିଲେ ମାନେ ଠିକ ମେଣ୍ଟେନରେ ରହିଲେ ପାଣି ପିଇଲେ ସବୁଆଡେ ଖରାକୁ ଗଲେ। ଏ ଯୋଉ ମାନେ ମୁଣ୍ଡରେ ଗାମୁଛା ପକେ ଏଇ ଗଲେ ଆଉ କିଛି ହବନି ତମେ ତହସିଲି ଆଜି ଗଲ। ତମର ମାନେ କଣ କଣ ଥିଲା ଆଜି ତ ଜୋରରେ ଖରା ହଉଛି। ତମେ କଣ ନେଇକି ଯାଇଥିଲ ଆଜି।
ଆମେ କିଛି ନେଇକି ଯାଇନଥିଲୁ ବାଟରେ ଆସିଲା ବେଳେ ଦହି ପାଣି
ଚ ଯଦି ଅଂଶୁଘାତ ହଉଛି କାହିଁକି ନେଇକି ଗଲନି? ଛ ଛତା ନେଇ ପାରଥାନ୍ତ ରୁମାଲ ନେଇ ପାରିଥାନ୍ତ ଓଦାକନା ନେଇ ପାରିଥାନ୍ତ। ତ ସାଙ୍ଗରେ ଦହି ପାଣି ନେଇକି ଯାଇଥାନ୍ତ। କୋଉଠି ମାନେ ଦିଆଯାଉଥିଲା।
ଦହି ପାଣି ପିଇକି ଆଇବି।
କୋଉଠି ଦିଆଯାଉଥିଲା ଦହି ପାଣି।
କୁଆଖିଆ ବଜାରରେ।
ତମେ ତ ଯାଇଥିଲ ତହସିଲି କୁଆଖିଆ ବଜାରରେ ସେଠି କଣ କରୁଥିଲ ଯାଇକି। ବଜାରରେ ତମେ ଜାଣିକି ସମୟ ଦେଖ ନଷ୍ଟ କରନି ଜମା।
ସମୟ ନଷ୍ଟ କରିବିନି କିନ୍ତୁ ସାଙ୍ଗର ଯେହେତୁ କାମର କ ତା ତାଙ୍କ ସହିତ ଯାଇ
ହଁ ସାଙ୍ଗର କାମ ତ ତମେ ତହସିଲି କୁଆଖିଆ ବଜାରକୁ ଯିବାର କଣ କିଛି ତ ଆବଶ୍ୟକ ନଥିଲା। କାହିଁ ବୁଲିବାକୁ ଯାଇଥିଲା ସେ ସାଙ୍ଗ ତମର ବି ସେମିତିଆ କି?
ଆଜ୍ଞା ଆଜ୍ଞା।
ତମେ କୋଉ ଦ ଦହି ପିଇଲ ଘୋଳ ଦହି ନା ବସା ଦହି ନା ଲସି ଦହି ନା କୋଉ ଦହି।
ସବୁ ଦହି ପିଇଲି।
ସବୁ ଦହି ମାନେ ଗୋଟେ ଦହି ଦି ପ୍ରକାର ଅଛି ଆମର ଘୋଳ ଦହି। ଆଉ ବସା ଦହି ତମେ କୋଉ ଦହି ପିଇଲ।
ତମେ ଭାବିଲ କଉ ଦହି?
ମତେ ଲାଗୁଛି ତମେ ଘୋଳ ଦହି ପିଇଛ।
ହଁ ସେଇ ଦହି।
ସେଇ ଦହି।
ହୁଁ।
ଆଉ ତମ ସାଙ୍ଗ କୋଉ ଦହି ପିଇଲେ?
ସାଙ୍ଗ ମୁଁ କହିପାରିବି।
ଓ ଆଉ ତମ ପଢାପଢି କେବେଠୁ ଷ୍ଟାର୍ଟ ହଉଛି ତମ ସ୍କୁଲୁ କେବେ ଖୋଲୁଛି?
ଆଜିଠୁ।
ଆଉ ତମେ ଯାଇନାହ କଣ ପାଇଁ ସ୍କୁଲୁ?
ଯାଇନାହିଁ ଯେହେତୁ ମୋ ଦେହ ଖରାପ ଥିବାରୁ ମୁଁ ଯାଇପାରିଲିନି।
ତମର କଣ ହଉଛି ଝା ଝାଡା ହଉଛି।
ଆଜ୍ଞା।
ଆମେ ଚୁଡା ସାଙ୍ଗରେ କଦଳୀ। ତା ସାଙ୍ଗରେ କିଛି ବଟିକା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଉ ନା।
ଖାଇଥିଲି ତା ସହିତ ଗୁଡ଼ ବି ଖାଇଥିଲି।
ତମେ କିଏ କିଏ ଡାକ୍ତରଖାନା ଯାଇଥିଲ ଡାକ୍ତର ପରାମର୍ଶ ଦେଇଥିଲେ ତମେ ଆଉ ତମ ସାଙ୍ଗ।
ଏକୁଡିଆ।
ଏକୁଟିଆ କାଇଁ ଯାଉଛ କାଜଲ ତମ ସାଙ୍ଗର ଦରକାର ପଡି ତମ ମୁଁ ଡାକୁଛି।
ହାଲୋ।
ତମ ସାଙ୍ଗକୁ କାଇଁ ଗଲ।
ନାଇଁ ନାଇଁ ମୁଁ ଏକା ବାଇକି ଧରିକି ଚ ପଳେଇ ଗଲି।
ହଁ କି। ଆଉ ତମେ ଓଡିଶାର ପର୍ଯ୍ୟଟନ ସ୍ଥାନ କୁହ। ସ୍ଥଳି।
ଓଡିଶାର ପର୍ଯ୍ୟଟନ ଆମର ଭିତ ଭିତରକନିକା ଆଉ ଶିମିଳିପାଳ। ଆଉ ଆମର ନନ୍ଦନକାନନ। ୱଣ୍ଡରଲା।
ଯେତେହେଲେ ସିଏ ପର୍ଯ୍ୟଟନ ସ୍ଥଳୀ ନୁହେଁ ସେଟା ନା ନା।
ସେଇତ ତ ସବୁ ବିଦେଶୀରୁ ଲୋକ ଆସୁଛନ୍ତି। ଭିତରକନିକା।
ଆସିଛିନ୍ତି ଏ ଓଡିଶା ରେ ହୋଉନି । ଜାଣିଛନ୍ ନାଇଁ ସୁନ୍ଦରବନ ଓଡିଶାରେ ଯାଉନି ଆମର ପଶ୍ଚିମବଙ୍ଗରେ ଯାଉଛି।
ବାପା ବୋଧେ ତମକୁ ଡାକୁଚନ୍ତି‌।
ହୁଁ ନାଁ ବାପା ମତେ ଡାକୁନାହାନ୍ତି। ଆଁ ସେ ଆଉ ତମେ ଉଣ୍ଡରେଲା ବୁଲିବାକୁ ଯାଇଚ?
ୱାଣ୍ଡରେଲା ଯାଇଛି ସାଙ୍ଗମାନଙ୍କୁ ନେଇକି ଆଉ ବୋହୁତ ମଜା ଗଲି
ଆଉ ଆମୁକୁ ତ ଡାକିଲ ନେଇ?
ତମେ ପିଇ ସାଙ୍ଗ ଘରେ କାମରେ ବ୍ୟସ୍ତ ଅଥିବ ବୋଲି ତମକୁ ଡାକିଲୁନି।
ନାଁ ତମେ କହିଲ ଆମେ ସଞ୍ଜୟ କୁ ଡାକିବୁ ନାହିଁ।
କେମିତି ହବ ତମୁକୁ ନ ଡାକିଲେ?
ତମେ ଡାକି ପାରିଥାନ୍ତ। ଆଉ ପଶ୍ଚିମ ଓଡିଶାରେ ତମେ କଁ କଁ ପ୍ରସିଦ୍ଧ ପର୍ବପର୍ବାଣୀ ହୁଁ କିଛି ପର୍ଯ୍ୟଟନ ସ୍ଥଳୀ ଜାଣିଚ?
ପଶ୍ଚିମ ଓଡ଼ିଶାରେ ଆମର ରହିଲା ଆମର ମା ସମଲେଶ୍ୱରୀ।
ହଁ ମା ସମଲେଶ୍ବରୀଙ୍କ ମନ୍ଦିର ଆଉ ଆମର ହୀରାକୁଦୁ ବନ୍ଧ ଅଛି। ଆଉ ବଲାଙ୍ଗୀରି ଜିଲ୍ଲାରେ ଆମର ହରିଶଙ୍କର ନୃସ୍ୟନାଥ ଯେଇଟା କି ବୋହୁତ ଭୋଜି ଭାତ କରି ଖାଇ ପାରିବ ଭଲ ଜାଗା ଏବଂ ସେଠି ଝରଣା ବୋହି ଯାଉଛି ଫଟ ଫଟ ଉଠିବାକୁ ଏବେକା ଟେ ଯୋଉ ଚାଲିଛି ଏବେ ଯୋଉ ଫ୍ୟାସନ ତା ଦେହରେ ମାନେ ଭଲ ଉଠେଇ ପାରିବ ଫଟ ଫଟ ଆଉ ଆହୁରି ବୋହୁତ୍ ଭଲ ଭଲ ଜାଗା ଅଛି ମଧ୍ୟ ପଶ୍ଚିମ ଓଡିଶାରେ ଆଉ ଟି କିଏ ପଶ୍ଚିମ ଓଡିଶା ଯାଇଁ ଯଦି ଆଉ ଟିକେ ଗୋଟେ ଅନ୍ୟ ରାଜ୍ୟ ଛତିଶଗଡ ଯିବା। ଏଠି ଆମେ ଚନ୍ଦ୍ରହାସିନି ମନ୍ଦିର ଦେଖିପାରିବା। ଅଧା ଶିବ ଅଧା ପାର୍ବତୀରେ ଏକ ବଡ ଲମ୍ବାର ହୋଇଛି।